ତ।
ହାଲୋ।
ମୋ ଭଏସ ଆପଣଙ୍କୁ ଶୁବା ଯାଉଚି?
ହଁ ଠିକ୍ ସେ ଶୁଣା ଯାଉଚି।
ଓହୋ କଣ କରୁଚନ୍ତି ଏବେ?
ହଁ ମୁଁ ଏଇ ଏବେ ବସିଥିଲି ଆଉ। ଆପଣ?
ଓ ହୋ। ମୁଁ ଟିକିଏ ଜଷ୍ଟ ଆସିଚି ଆମ ଗାଁ ପାଖରୁ ଗୋଟଏ ଗାଁକୁ ଆସିଚି ଆଉ। ମାଉସୀ ଘର ହେବେ ତାଙ୍କ ଘରୁ ଆସିଚି ଆଉ।
ଓହୋ ମାଉସି ଘର କଣ ମାନେ ବୁଲାବୁଲି କରିବା ପାଇଁ ଯାଇଚନ୍ତି ନା କଣ?
ହଁ ଟିକେ କାଲି ଟିକେ ଥିଲା ତାଙ୍କ ଯୋଉ ମାଉସୀଙ୍କ ପୁଅର କଣ ଥି ଥିଲା ଟିକେ ପୂଜା ତ, ତ ସେଥିପାଇଁ ଆସିଚି।
ଓହୋ ପୂଜାରେ କଣ ସବୁ ହେଲା?
ପୂଜା ଅଛି ନୁହଁ ପୂଜା କାଲି ଅଛି।
ଅଁ ହଁ ଆପଣ ତାହେଲେ
ଯିବୁ ସେଇଥିପାଇଁ ଆସିଚି ଟିକେ ଆଜିଠୁ ଆଉ।
ଅ ହ ଆଉ କଣ ଖାଇଚନ୍ତି?
ଖାଇଚୁ ଘରେ ଖାଇକି ଆସିଥିଲି ଭାତ ଆଉ।
ଉଁ ହୁଁ।
ଯଷ୍ଟ ଆସିକି ଅଧଘଣ୍ଟା ହେଲା ପହଞ୍ଚୁଚି ନା ଆଉ ଆପଣଙ୍କ ଆଡେ ପାଗ କେମିତି ଦେଇଚି?
ହଁ ପାଗ ତ ଆମ‌ ଆଡେ ଆଜି ଟିକେ ବର୍ଷା ହେଇଥିଲା ଖରା ବେଳେ। ପାଗ ପାଇଁ ତ ନେ ଟୱାର୍କ ବି ଭଲସେ ଆସୁନଥିଲା ଏଇନା ତ ବର୍ଷା ଟିକେ ଛାଡିଚି ଫିର୍ ବି କାଁଳିଆ ଟିକେ କରିଚି ଆଉ ମାନେ ଟିକେ ଟିକେ ଅନ୍ଧାରିଆ କରିଚି।
ଅଁ ହଁ ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ହଁ ସମସ୍ତେ ତ ଭଲ ଅଛନ୍ତି। ଆଉ ପୁଅ ଦେହଟା ଟିକେ ଖରାପ ହେଇଯାଇଚି ଟିକେ ଝାଡା ହୋଉଚି ପାଗ ପରିବ ର୍ତ୍ତନ ହେଉଚି ଯୋଉ।
ହଁ ସିଜନ ଚେ ଯୋଉ ଚେଞ୍ଜ ହୋଉଚୁ ନୂଆ ପାଣି ତାପରେ ଫୁଣି ଏଇନା ବି କୁହନି ସେଇ ଲୋକ ଯୋଉ ଠାକୁର ଅଣସର ଘର ଅଛନ୍ତି ତ। ତ ଛୁଆଙ୍କୁ ବେଶି ଗାଧୋଇ ଦବା କଥା ନୁହଁ କି ତାଙ୍କୁ ମାନେ ଝାଡ଼ା ସେମାନେ ଏଇନା ଝାଡ଼ା ଜର ଥଣ୍ଡା
ତାପରେ ତ ହଁ ଠା ଠାକୁରଙ୍କୁ ତ ଜର ଛାଡିବା ପରେ ଲୋକମାନଙ୍କୁ ପ୍ରାୟ ସମସ୍ତଙ୍କୁ ଥଣ୍ଡା ହେଇଯାଏ। ଥଣ୍ଡା ଜର ଏମିତି ହେଇଯାଏ।
ହେଇଯାଏ ସେଇଥିପାଇଁ ଟିକେ ଦେଖିକି ଏଇନା ପାଣି ଫାଣିରେ ୟୁଜ କରିବା କଥା ଆଉ।
ହୁଁ ଆପଣଙ୍କ ମାଉସୀ ଘର ଆଡେ ପାଣିପାଗ କେମିତି ବର୍ଷା ହେଇଥିଲା।
ହଁ ବର୍ଷା ତ ମୁଁ ଆସିଲା ବେଳକୁ ଆମ ଗାଁ ଆଡେ ଛାଡିଥିଲା। ତାପରେ ଆସିଲା ବେଳକୁ ସେମିତି ବର୍ଷା ଏଇନା ଟିକେ ଛାଡିଚି ଆସିଲାବେଳେ ଠୋପେ ଠୋପେ ପକୋଉଥିଲା ଏଇନା ଟିକେ ଜଷ୍ଟ ଛାଡିଚି ଆଉ।
ଓ ହଁ ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ଆ ଏଇନା ଖ ଆ ଖରାପ ପାଗ ଦେଇଥିଲା ଆଜି ଏଇ ଉପରବୋଳି ବର୍ଷା ହେଲା ଆଉ।
ହ
ଆଉ ଆପଣଙ୍କ ଆଡେ କେମିତି କଣ ମାନେ କଣ ଏଇ ସିଜିନରେ ବର୍ଷା ସିଜନରେ କଣ କେମତି ଫସଲ କରାଯାଉଚି। କିମ୍ବା କଣ କେମିତି ଲଗା ହେଇଚି। ଆପଣଙ୍କ ବାରିରେ କଣ କୁହନ୍ତୁ କରା ହେଇଚି ଟିକେ କୁହନ୍ତୁ।
ହଁ ଫସଲ ତ ଆମର ଲଗା ଯାଇଚି ବାରି ଫାରି ସବୁ ସଫା କରିକି ଘା ସ ତ ବୋହୁତ ହେଇଯାଇଥିଲା ତାକୁ ସବୁା ଓପାଡିକି ବାରିରେ ଲଗେଇଚୁ ହଁ ଝୁଡଙ୍ଗ ଲାଗିଛି ଜହ୍ନି ଭେଣ୍ଡି କାକୁଡି ଆଉ ବୋଇତାଳ ବି ଲାଗିଛି ଆଉ ବାଇଗଣ ଏସବୁ ଲାଗିଛି ଆଉ
ନିଜ ନିଜ ବାାରରେ କରିକି ଖାଇବା ପୁରା ମଜା ଅଲଗା ହଉନି ସେ ନିଜେ ପରିବା ଚଳିବା ନା
ତୋଳିବାକୁ ମତେ ବେଶ ଭଲ ଲାଗେ ଯାହାବି ସବୁ ଫସଲ ହୁଏ ମୁଁ ସବୁ ଯାଇକି ତୋଳେ
ମତେ ବି ମାନେ ବାରିରେ ଗୋଟେ ଜିନିଷ ହେଇଯିବ ତୋଳିକି ଆଣିକି କରିବା ବହୁତ ଭଲ ଲାଗେ ନା
ହଁ ମୁଁ ତ ଯାଇକି ଦକ୍ଥର ମାନେ ଦେଖୁଥିବି ଗଛ ଟା ଫଳିଲାଣିକ କି ନାଇଁ ମତେ ଟିକେ ଭଲ ଲାଗେ ଯାଇକି ଦେଖିବାକୁ
ମୋର ବି ମୋର ବି ସେମିତି ପୁରା ଅଛି ମୁଁ ବି ସେମିତି ଯାଇକି ଦେଖୁଥିବି ବହୁତ ଭଲ ଲାଗେ ଦେଖିବା ପାଇଁ ଆଉ ଯୋଉ ଭଳିଆ ଯୋଉ ଜିନିଷ ର ବି ଦେଖିବା ପାଇଁ ବି ବହୁତ ଭଲ ଲାଗେ
ହୁଁ ଆଉ ଆପଣଙ୍କ ମାଉସୀ ଘର ଗାଁ କେମିତି କଣ ନଦୀ ନାଳ ତାଙ୍କର କଣ ଅଛି ନା ଟିକେ ସହର ଟାଉନ ବଜାରରେ
ନାଇଁ ଟିକେ ବଜାର ଟାଇପ ର ଆଉ ବଜାର ଟାଇପ ର କିନ୍ତୁ ମନ୍ଦିର ଭନ୍ଦିର ଭଲ ମାନେ ଜଣାଶୁଣା ମନ୍ଦିର ଭନ୍ଦିର ଅଛି ଆଉ ମନ୍ଦିର ଅଛି ଆଉ ଭଲ ବହୁତ ଗଡ ମାନେ ବଡ ଗାଁ ବ ଟିକି ଆଉ
ହଁ ଆପଣ କେବେ ସେଇ ମନ୍ଦିର ଆଡେ ବୁଲାବୁଲି
ହଁ ବହୁତ ଥର ବହୁତ ଥର ଯାଇଛି ଆଉ ଆପଣଙ୍କ ଆଡେ କଣ ମାନେ ମନ୍ଦିରଭନ୍ଦିର କେମିତି କଣ ଅଛି କେମତି କଣ
ହଁ ଆମ ଗାଁରେ ତ ହଁ ଆମ ଗାଁରେ ତ ସବୁ ମନ୍ଦିର ଅଛି ଶିବ ମନ୍ଦିର ଜଗନ୍ନାଥ ମନ୍ଦିର ଚଣ୍ଣ୍ଡୀ ମନ୍ଦିର ଆଉ ମଙ୍ଗଳାଙ୍କ ମନ୍ଦିର ତାରିଣୀ ମନ୍ଦିର ଆଉ ମାହୁଡି ଠାକୁରଣେ ବି ଅଛନ୍ତି ଆମର ସେ କୋଉଠେ ଗାଁ ମାନେ ଟିକେ ଦୂରରେ ଅଛନ୍ତି ଆଉ ଆମର ହନୁମାନ ମନ୍ଦିର ଏମିତି ସବୁ
ଓହୋ
ଓ ଏ ଆପଣଙ୍କର ଏଟେ କଣ ଯୋଉ ମାନେ କିଛି ଗୋଟେ ହଉଛି ବୋଧି
ନାଇଁ ନାଇଁ ଏଇ ଯୋଉ କଲିଙ୍ଗ ବେଲଟ ଟା ମୋ ଭାଇ ଜତଲି ବେଲଟ ମାରିଦଥିଲା ତ ସେଇଥିପାଇଁ ସେି ସାଉଣ୍ଡ ହେଲା
ଆଉ
ଆଉ ଆପଣ ହଁ ମୋ ଦେହ ଭଲ ଅଛି ଆପଣଙ୍କ ଦେହ ବି ଭଲ ଅଛି ହଁ ହୋ ଆପଣଙ୍କ ଆଜି କଣ ରୋଷେଇ ହେଇଥିଲା
ଆମର ଆଜି ହେଇଥିଲା ମାଛ ଆଉ ଭାତ ଡାଲି ମାଛ ଯେହେତୁ ହେଇଥିଲା ଆଉ କିଛି ସେ କିଛି ହେଇନଥିଲା
ହ
ହ ଭାତ ମାଛ ଆ ଡାଲି ହେଇଥିଲା ଆଉ
ଓହୋ ଆଉ ଉଁ ଏବେ ତ ଆସୁଛି ରଥଯାତ୍ରା ରଥଯାତ୍ରାରେ ଆପଣଛନ୍ତି କଣ ପାଳନ କରାଯାଏ ତା ଯାଇ କିଛି ବ
ରଥଯାତ୍ରା ତ ଆମର ଏଠି ବେଶୀ କିଛି ଧୁମଧାମ ରେ ପାଳନ କରାଯାଏନି ଆଉ ସେମିତି ଯେମିତି ଗାଁ ମାନଙ୍କରେ ରଥ କରିକି ରଥ ଟାଣନ୍ତି ଆଉ ସେମିତି ଆମର ହୁଏ ଆଉ ଆଉ ଆପଣ କଣ ଏ ବର୍ଷ ଆପଣଙ୍କ ମାଉସୀ ଘରେ ରହିଛି
ନାଇଁ ନାଇଁ ନାଇଁ ନାଇଁ ନାଇଁ ମୁଁ କାଲି ତାଙ୍କ ପୂଜା ଯେମିତି ସରିବ କାଲି ପୂଜା ଯେତେବେଳେ ସରିବ ସେତେବେଳକୁ ମୁଁ ଆମ ଘରକୁ ଯିବାରି କାହିଁକିନା ଆମ ଘରେ ମୋ ନାନୀର ମାନେ ଦିଟା ଜୁ ମାନେ ଯଉରା ଛୁଆ ଯୋଉ ତ ଟୁନ୍ସ କୁହନ୍ତି ସେ ଟୁଇନ୍ସ ଯେହେତୁ ପୁଣି ତାର ଗୋଟେ ଆଗରୁ ଗୋଟେ ବଡ ପୁଅଟେ ଥିଲା ସେ ତିନିଟା ଛୁଆ ହେଲା ବେଳକୁ ସେମାନେ ପାଲେଇବା ପାଇଁ ବି ହଇରାଣ ହବେ। ସେଥିପାଇଁ ମୁଁ ଯିବି ହାରି କାଲି ଆଉ।
ଆଉ ସିଏ ବି ଭଲ ଅଛନ୍ତି ଆପଣଙ୍କ ନାନା ଯିଏ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ହଁ ମୁଁ କହିଲି ଆପଣଙ୍କ ନାନାଙ୍କ ଦେହ ଏବେ ଠିକ୍ ଠାକ୍ ଅଛି।
ହଁ ଠିକ୍ ଅଛି ଆପଣ?
ହଁ ଠିକ ଠାକ ଅଛି।
ଅହ ହଉ ଆପଣଙ୍କ ଆଡେ କହନ୍ତି କଣ କରାଯାଏ ସେ ତା ବିଷୟରେ ଟିକେ କୁହନ୍ତୁ?
ଆମର ତ ଏମିତି ସେମତି ସାଧା ସିଧ ଯେମ
ସ୍ନାନ ପୂର୍ଣ୍ଣିମା ଗଲା ଏବେ ସ୍ନାନ ପୂର୍ଣ୍ଣିମା ଆପଣଙ୍କ ଘରେ କେମିତି କଣ କରାଯାଏ ତା ବିଷୟରେ କି
ସ୍ନାନ ପୂର୍ଣ୍ଣିମାରେ ତ ଆମର ଯେମିତି ଠାକୁରଙ୍କୁ ମହାପ୍ରଭୁଙ୍କୁ ସ୍ନାନ କରାଯାଏ ଶହେ ଆଠ ପାଣିରେ ତାଙ୍କୁ ଓ ସବୁ ସ୍ନାନ କରାଯାଏ ତାପରେ ତ ସେ ଜ୍ୱରରେ ପଡନ୍ତି ତାଙ୍କର ଚିତ୍ସ ବି ହୁଏ ତାଙ୍କ ସବୁ ସୋରିଷ ତେଲ ଲଗେଇକି ମାଲିସ ବି କରନ୍ତି ଆଉ ଜଡିିବୁଟି ବି ଦିଅନ୍ତି ସବୁ ଆଉ
ହଁ
ଆମର ତ ଏମିତି ସ୍ନାନ ପୂର୍ଣ୍ଣିମା ତାପରେ ରଥଯାତ୍ରାରେ ଭକ୍ତମାନେ ସମସ୍ତେ ରଥ ଟାଣନ୍ତି। ଆମେ ବି ଯାଇକି ଟାଣୁ ଆମ ସାଇ ପାଖଙ୍କୁ ଆସିଲା ବେଳେ ଆମେ ଏମିତି ଟାଣୁ ଆଉ। ଆପଣ କେବେ ପୁରୀରେ ଯାଇକି ରଥ ଟା ଟାଣିଛନ୍ତି?
ନ ପୁରୀରେ ତ ଆଉ ପୁରୀ ତ ଏମିତି ଯିବା କଥା ନାହିଁ କାରଣ ଡୋରି ନ ଲାଗିଲା ପର୍ଯ୍ୟନ୍ତ ପୁରୀ କି
ହ ସୌଭାଗ୍ୟ ମାନେ ଥିଲେ ଠାକୁରଙ୍କ ପାଖକୁ ଯାଇକି ରଥ ଟାଣିବାର ସୁ ଯୋଗ ମିଳିବ।
ହଁ ଆଉ ଠାକୁରଙ୍କ ମତେ ଏ ସୋଭାଗ୍ୟ ବଡୋର ତ ଲାଗିନି ଯେବେ ଡୋରି ଲାଗିବ ତବେ ଯିବା ଆଉ। କିନ୍ତୁ ଯିବାର ବହୁତ ଇଛା ଅଛି ଏବେ ତ ଯାଇନୁ କେବେ ଯିବା ଆଉ। ଯେବେ ଠାକୁରଙ୍କର ଇଚ୍ଛା ହବ ସେବେ ଯିବା ଆଉ।
ଆଉ ଆମର ପଣା ସଂକ୍ରାନ୍ତି ବିଷୟରେ ସେମାନେ ଆପଣଙ୍କ ଗାଁ ରେ କେମିତି ପଣାସଂକ୍ରାନ୍ତି ପାଳନ କରାଯାଏ ଯେହେତୁ
କହିବାକୁ ଗଲେ ଆମ ଓଡିଆ ମାନଙ୍କର ପଣା ସ ଓଡିଆ ମାନଙ୍କ କରା ହେଲା ନୂଆବର୍ଷ ହେଲା ଗଣା ସଂକ୍ରାନ୍ତି ଗଣା ସଂକ୍ରାନ୍ତିକୁ ଆମର ସଂକ୍ରାନ୍ତିକୁ ସଂକ୍ରାନ୍ତି ପାଖରେ ମନ୍ଦିର ଅଛି ସେ ମନ୍ଦିରରେ ଭଲ ଉଁ ମାନେ ମନ୍ଦିର ବୋଲି ନୁହଁ ନା ମାନେ ଆମ ଗାଁ ର ଲାଷ୍ଟ ପଟକୁ ଜଙ୍ଗଲ ମଝିରେ ଜଣେ ଦେବୀ ଉଭା ହୋଇ ଛନ୍ତି ସିଏ ଯୋଉ ସଂକ୍ରାନ୍ତି ସଂକ୍ରାନ୍ତି ପୂଜା ହୁଅନ୍ତି। ସେ ତାଙ୍କ ସେ ସେଠି ଭୋଜି ଭୁଜା ବି ହୁଏ ତାପରେ ସବୁଆଡେ ବି ଲୋକ ଆସନ୍ତି ସେଠିକି ପୂଜାପୂଜି କରିବା ପାଇଁ। ସେଇଠି ଆମର ବି ପଣା ବି ହୁଏ ପଣା ସଂକ୍ରାନ୍ତି ପଣା ହୁଏ। ପଣା ସଂକ୍ରାନ୍ତି ହଉ ଆଉ ପୁଣି ଭୋଜି ବି ହୁଏ ତାପରେ ଯିଏ ଯାହାର ମାନସିକ ଫାନସିକ ଥିବ ସେମାନେ ବି ଭୋଜି ଭୁଜା ଦିଅନ୍ତି। ଆଉ ଖେଚୁଡ଼ି ବିଚୁଡି କରିକି ବି ଯୋଉ ମାନେ ମାନସିକ ଥିବ ତାଙ୍କର ବି ସେମାନେ ବି ଖେଚେଡ଼ି ଖେଚେଡ଼ି କରିକି ଭୋଜି ଦିଅନ୍ତି। ଆଉ ଭଲ କିନା ପୂଜା ବି ହୁଏ ସେ ଉଁ ସିଏ ଆଗରୁ ଛୁ ମାନେ ଛୋଟ ମନ୍ଦିରରେ ଥିଲେ ଆଉ ଅଳ୍ପ ଅ ବର୍ଷେ ହବ ସେ ଯୋଉ ନୂଆ ମନ୍ଦିର ତାଙ୍କ ପାଇଁ ହେଇଚନ୍ତି। ସେ ସେଠୁ ଉଭା କରିଚନ୍ତି ନା କେବଳ ତାଙ୍କ ସେଇଠି ସେଇ ଯୋଉଠି ଥିଲେ ସେଇଠି ଅଛନ୍ତି। ସେଇଠି ଅଛନ୍ତି। କି ଖାଲି ଉପରେ ମାନେ ମାନେ ମନ୍ଦିର ରଟା ହେଇଛି ଆଉ ଛାତ ପକାଇ ଦେଇଛନ୍ତି ଆଉ। ମନ୍ଦିରଟା ହେଇଛି ଆଉ ‌
ଆଉ ଆପଣ ପଣା ପିଅନ୍ତି?
ଆଜ୍ଞା ହଁ ମାନେ ମୁଁ ପଣା ପିଏନି। ପଣା ପିଇନି କିନ୍ତୁ ସେମିତି ଯେତେବେଳେ ସମ ପଣା ଫଣା ଯୋଉ ମାନେ ଆମ ଘରେ ଯେତେବେଳେ ହୁଏ ସେତେବେଳେ ମୁଁ ଲସ ସି ବନେଇ ଦେଇକି ପିଇଦିଏ ଆଉ ମୁଁ ପଣା ତ ପିଏନି।
ଲସି ଆପଣ କେମିତି କଣ ବନାନ୍ତି?
ଲସି ସେ ଦହି ଆଉ ଆଇସ ମାନେ ଯୋଉ ବରଫ ତାପରେ ଯୋଉ ଯା ଗ୍ରାଇଣ୍ଡିଙ୍ଗ କରିଦେଇକି ତାପରେ ଏଇ ଯୋଉ ଯୋଉ ନଡିଆକୁ ମାନେ କୋରିଦେଇକି କିମ୍ବା କୋଡିଦିଅ ନହେଲେ ଗ୍ରାଇଣ୍ଡର ଗ୍ରାଇଣ୍ଡର ବି ଗ୍ରାଇଣ୍ଡିଙ୍ଗ କରିଦେଲେ ବି ଚଳିବ। ଅଳ୍ପ ଗ୍ରା ମାନେ ନଡିଆ ବେଶି ଗ୍ରାଇଣ୍ଡିଙ୍ଗ କରିଦଲେ ବି ଚଳିବ।
ହଁ କିନ୍ତୁ ଟିକେ କୋରା ଟା ଟିକେ ବେଶୀ ସୁନ୍ଦର ଦେଖାଯିବ ଭଲ ବି ମାନେ ଲା
ହଁ କୋରାଟା ମୁଁ ଗ୍ରାଇଣ୍ଡରରେ ସବୁବେଳେ ତ କରିଦିଏ ମୋତେ କୋରା ତ ଆସେନି ସେଥିପାଇଁ ଗ୍ରାଇଣ୍ଡର ସବୁବେଳେ ଅଳ୍ପ ଚୁନା ବାଲାରେ କରିଦିଏ। ଆଉ
ଏଇ ଯୋଉ ହାତ କୋରାରେ ସେଇଡାକ ଭଲ ହବ ଛୋଟିଆ ଟାଇପ ର ଯୋଉଟା
ହଁ ସେଇଟା ମୁଁ ତ ସବୁବେଳେ ଗ୍ରାଇଣ୍ଡରରେ କରିଦିଏ। ମୁଁ ଆଉ କୋରା ଫୋରା ଆଣେନି। ତାପରେ ସେମିତି କରିକି ଦହି ଏଇ ଯୋଉ ସେଉଡା ଦେଇକି ତାପରେ ଯୋଉ ଚିନି ଦିଅନ୍ତି। ତାପରେ ଚକୋଲେଟ୍ ର ଯୋଉ ବଣ୍ଣଭିଟା ସେ ଯୋଉ ବଣ୍ଣଭିଟ ଟା ତାପରେ ଦେଇେଇକି ସେଥିରେ ବି ତା ଆପଣ ସେଇ ଯୋଉ ଗ୍ରାଇଣ୍ଡରରେ ବି ଦେଇପାରିବେ ବଣ୍ଣଭିିଟା ତାପରେ ଉପରେ ବି ବଣ୍ଣଭିିଟା ଦେବେ କି କାଜୁ ଫାଜୁ ଯାହା ଆପଣଙ୍କର ଇଚ୍ଛା ସେମିତି ପକେଇଦବେ ଆଉ କରିଦେବେ ଆଉ ହଉ ହଉ ଆପଣ ଏତ୍ ସମୟ କାଢକି ମୋ ସହିତ ଏତେ ସମୟ କଥା ହେଇଥିବାରୁ ବହୁତ ଧନ୍ୟବାଦ୍। ଆଉ ମୁଁ ଆପଣଙ୍କୁ କିଛି ସମୟ ଛାଡିି କଲ୍ କରୁଚି।